ଆରେ ବଢିଆ ଟ୍ରିକ୍ କହୁଛ ତ ଟ୍ରିକ୍ ଗୁଡା ତ ସବୁ ହଁ ଟ୍ରିକ୍ ତ ବଢିଆ କାମ କରୁଛି। ଆପଣ ଟ୍ରିକ କହୁଛନ୍ତି ଟ୍ରିକ ତ ବଢିଆ କାମ କରୁଛି।
ଆଜ୍ଞା ଆପଣ ନକଲେ ଆଉ ଜାଣିବ କେମିତି।
ହ ହୋ। ଆ ହୋଉ ମାନେ ମୋ ମନରେ ଗୋଟେ ପ୍ରଶ୍ନ ଅଛି।
ହଁ କହୁନାହାନ୍ତି କଣ ହେଲା?
ହଁ ମୁଣ୍ଡରେ ପ୍ରଶ୍ନ ଅଛି ଖେଳିାଉଛି। ଆଞ୍ଚଶ ଟା ଦେଇ ଦିଅନ୍ତୁ ମୋଟେ ପ ଦନ୍ତି ନାଇଁ ନାଇଁ ମୁଣ୍ଡରେ ଗୋଟେ ପ୍ରଶ୍ନଟା ଖେଳି ବୁଲୁଛି ତା ଯଦି ଆସର ଟା ଦେଇ ଦିଅନ୍ତୁ ତାହେଲେ ମୁଁ ଟିକେ ଖୁସି ହେଇଯାଆନ୍ତି।
ଆଜ୍ଞା ପ୍ରଶ୍ନ ପଚାରୁ ନାହାନ୍ତି?
ହଁ। ପ୍ରଥମେ ମୁଁ ଗୋଟେ କାହାଣୀ ଶୁଣଉଛି ସେ କାହାଣୀରୁ ସେ ଗପର ପ୍ରଶ୍ନ ହଁ। ଗୋଟେ ଦେଶରେ ଗୋଟେ ପ୍ରଜାବସଳ ରାଜା ଥିଲା।
ଆଜ୍ଞା ପ୍ରଜାବସଲା ଯାଏ କଣ ଠୋଲପୁର
ଆରେ ନା ତମେ ଶୁଣ ସେ ସେ ରାଜା ତା ପ୍ରଜା ମାନଙ୍କୁ ବହୁତ ଭଲ ପାଉଥିଲେ। ପ୍ରଜା ମାନେ ବି ରାଜାକୁ ବହୁତ ଭଲ ପାଉଥିଲେ ତ ରାଜା ବାହା ହେଲେ। ମଲ ଗୋଟେ ରାଣୀ କି ସେ ସେ ରାଣୀ ବି ମାନେ ବହୁତ ପତିପତ୍ନଥିଲେ ହେଲା ରାଜାଙ୍କୁ ବହୁତ ଭଲ ପାଉଥିଲେ। ଦିନେ କଣ ହେଇଛି ହେଲା ଦିନେ କଣ ହେଇଛି ରାଜାଙ୍କର ହୃତୁ ପିଣ୍ଡରେ କଣ ଗୋଟେ ଖରାପ ହେଲା।
ଆଜ୍ଞା ଆଜ୍ଞାଁ ଆପଣ ଆପଣ କୋଉଠି ଆପଣ କୋଉଠି ଅଛନ୍ତି? ଆପଣ ଘରେ ଅଛନ୍ତି ଓହୋ ଆପଣ ଘରେ ଅଛନ୍ତି। ହୁଁ ହୁଁ।
କହୁଛି ଶୁଣ ହଁ ତ ରାଜାର ରାଜାର ହୃ ହୃତ୍ପିଣ୍ଡ ଖରାପ ହେଇଗଲା।
ହଁ ରାଜା ରାଜା ଏତେ ଧନୀ ଥିଲେ ତମ ହୃଦପିଣ୍ଡ ତାଙ୍କର ହଠାତ୍ କଣ ହେଲା ଏତେ
ରାଜା ହୁକା ବିଉ ଥିଲେ।
ଓହୋ ହୁକ୍କା ପିଉଥିଲଥିଲା ତା ନା। ନିଶ୍ଚୟ ନିଶ୍ଚୟ ହଁ। ଆଜ୍ଞା ହୃତ୍ପିଣ୍ଡ ଖରାପ ହେଇଗଲା।
ତ ରାଜା କଣ କଲେ ସେତେବେଳେ ଯେହେତୁ ରାଜାଙ୍କ ଦେହ ଖରାପ ଥିଲା ରାଜା ତ ସାଧାରଣ ଲୋକ ତି ନା ସେମିତି ପଡିକି ରହିବେ କି କଣ ହଁ ସେଇ ଯୀିଗୁରୁ ସାଙ୍ଗେ ସାଙ୍ଗେ ସେ ଯୁଗରୁ ସାଙ୍ଗେ ସାଙ୍ଗେ ଗୋଟେ ବୈଦ ଆସିଲେ ବୈଦ ଆସି ଚିକିତ୍ସା କଲେ। ଚିକିତ୍ସା କରି ଜାଣିବାକୁ ପାଇଲେ ଯଦି ଗୋଟେ ନୂଆ ହୃତ୍ପିଣ୍ଡ ହଁ ଯଦି ଗୋଟେ ନୂଆ ହୃତ୍ପିଣ୍ଡ ରାଜାଙ୍କ ଧିହରେ ନ ପଡେ ତ ରାଜା ଚାଲିଯିବେ। ହଁ ସେତେବେଳେ ବି ସର୍ଜରୀ ଚାଲିଥିଲା ତ ଗପ ଶୁଣୁନ ଏତେ ପ୍ରଶ୍ନ ପ୍ରଶ୍ନ ପଚାରନି ଗପ ଶୁଣ ହଁ। ହଁ ଠିକ ଅଛି।
ହଁ କୁହନ୍ତୁ କୁହନ୍ତୁ।
ହଁ। ତାପରେ ରାଜାଙ୍କର ମାନେ ତା ରାଜାଙ୍କର ଧିହ୍ ଖରାପ ଯେହେତୁ ଇଏ ମନ ଭାବିଲେ ରାଜା ଯେତେ ବଞ୍ଚିକିଥିବେ ତାହେଲେ ହିଁ ପ୍ରଜା ମାନଙ୍କର ସେବା କରିବେ ମୁଁ ତ ମାନେ ବୈଦ୍ୟ ମୁଁ ଚାଲିଗଲେ କଣ ଅଛି ରାଜା ରାଜା ବଞ୍ଚିବା ନିହାତ ଦ ତ ସିଏ କଣ କଲେ ସାଙ୍ଗେ ସାଙ୍ଗେ ନିଜ ହୃତୁପିଣ୍ଡ କାଢି ଦେଇକି ରାଜାଙ୍କର ନ
ଓ ଓହୋ ସିଏ କଣ ଗେଲ ଖେଳ ଲାଗିଛି ନା ଚକୋଲେଟ ରଖିଥିଲା। ତାକୁ ଦେଇଦେଲା ଆକୁ ଆଠୁ କଡି ତାକୁ ଦେଇଦେଲା ଆ କୁ ନେଇକି ତାକୁ ଦେଇଦେଲା
ତମେ ବୁ ଏ ଏତିକି ତ ବୁଝିଲ ନା ନିଯେ ନି ତା ରାଜାଙ୍କ ଜୀବନ ବଞ୍ଚିବାକୁ ଯାଇ ନିଜେ ଚାଲିଗଲେ। ତାପରେ ରାଜା ସୁସ୍ଥ ହେଲେ ରାଜା ସୁସ୍ଥ ହେଲେ। ରାଜା ସୁସ୍ଥ ହେଲା ପରେ ରାଜା ଯେତେବେଳେ ଜାଣିଲେ କି ତାଙ୍କୁ ବଞ୍ଚିବା ପାଇଁ ଗୋଟେ ଗୋଟେ ନିରୀହର ଜୀବନ ଯାଇଛି ରାଜା ଏକଥାକୁ ସହାୟ କରିପାରଲେେନି କହିଲେ ମୁଁ ହଁ କହିଲେ ମୋ ପାଇଁ ଗୋଟେ ନିରୀହର ଜୀବନ ଚାଲିଗଲା। ହେଲା ତ ମୁଁ ହଉଛି ତାର ମୁଁ ହଉଛି ଦୋଷୀ ତ ମୁଁ ଜୀବନ ରଖି କିଛି ଲାଭ ନାହିଁ ତ ରାଜା ନିଜ ନିଜର ହତ୍ୟା କରିଦେଲେ।
ଲାଭ ହେଲା ସେ ତା ଜି
ସେଇ କଥା ତାପରେ ରାଣୀ ତାପ ରାଣୀ ଥିଲେ ଶୁଣ ଆହୁରି ଅଛି ଗପ ସରିନ ଆହୁରି ଅଛି ତାପଲେ ରା ରା ରାଣିଥିଲେ। ଶୁଣ ପୁରା କି କପଟା ଶୁଣ ତାପରେ ଆନ୍ସସାର ଦବ ତାପରେ ସେଇ ତ ତାପରେ ରାଣୀ ଥିଲେ। ରାଣୀ କଲେ ମୁଁ ଏବେ ଏବେ ବାହା ହେଇଛି ମୋର ପତି ତ ନିଜେ ମରିଗଲେ ମୁଁ ଵଞ୍ଚିକି କଣ କରିବି। ହେଲା ଏତେ ସେଇ ତା ରାଜା ତ ମରିଗଲେ ମୁଁ ବଞ୍ଚିକି କଣ କରିବି ହଁ ତ ରାଣୀ ବି ଚାଲିଗଲେ ନିଜେ ମରିଗଲେ। ହଁ ରାଜା ରାଣି ସେ ଆଉସ ବୋଇତ। ତ ତିନି ଜଣ ଯଦି ଚାଲିଗଲେ ତ ତ ତିନି ଜଣ କଣ କଲେ ତିନି ଜଣ ସ୍ୱର୍ଗକୁ ଗଲେ। ତିନି ଜଣ ସ୍ଵର୍ଗକୁ ଗଲେ ତ ସ୍ଵର୍ଗର ଯେହେତୁ ତିନି ଜଣ ବଳିଦାନ ଦେଇଛନ୍ତି। ତିନି ଜଣ ଯାକ ସ୍ୱର୍ଗ ହଉ ଯିବେ ନା ନର୍କକୁ ଥୋଡି ନା ଯିବେ ତ
ତେଣୁ
ହଁ ତ ତିନି ଜଣ ହଁ ତ ସ୍ଵର୍ଗରେ ଭଗବାନ ବିଷ୍ଣୁ ଥିଲେ। ବିଷ୍ଣୁ ସେମାନଙ୍କର କାହାଣୀ ଯେତେବେଳେ ଜାଣିବାକୁ ପାଇଲେ ନିଜେ ଭରି ମନେ ମନେ ଦୁଃଖ ହେଲେ। କଲେ ଏମିତିଆ ବଳିଦାନ ଦେଇଛନ୍ତି ଇଏ କରୁଛନ୍ତି ହଁ ତ ବି
ହଁ।
ମାନେ ଗୋଟେ ପରୀକ୍ଷା କଲେ କହିଲେ ତମ ତିନି ଜଣଙ୍କ ଭିତରୁ ମୁଁ କେବଳ ଜଣଙ୍କୁ ହିଁ ଜୀବିତ କରିବି କି ତିନି ଜଣଙ୍କ ଭିତ ରେ କାହାର ଜଣଙ୍କୁ ଜୀବିତ କରିବି ତ ମତେ ଗୋଟେ ଏବେ ପ୍ରଶ୍ନର ଉତ୍ତର ଦେ ହଁ ବିଷ୍ଣୁ କାହାକୁ ଜୀବିତ ଠିକ ହବ ଆଉ କାହିଁକି କଣ ପାଇଁ? ସେଇଟା ରିଜନ ଟା ବି କହିବୁ କାହିଁକି କଣ ପାଇଁ ଜଣଙ୍କୁ ହିଁ ତାଙ୍କ ଭିତରେ ଜୀବିତ କରିବେ କାହାକୁ?
ହଁ ମାନେ ଠାକୁର କାହା କରିବି। ହଁ ରିଜଣ୍ଡଟା କଣ?
ଆରେ ଶୁଣ ଠାକୁର ତିନି ଜଣଙ୍କ ଭିତରୁ ଜଣଙ୍କୁ ହିଁ ଜୀବିତ କରିବେ କାହାକୁ ଜୀବିତ। କରିବେ ଆଉ କାହିଁକି ଜୀବିତ କରିବେ ତିନି ଜଣଙ୍କରେଉ ଜଣ ହିଁ ବଞ୍ଚିପାରିବ। କିଏ ବଞ୍ଚିବାକୁ ଚାହିଁବ ମାନେ କାହାକୁ ବଞ୍ଚେଇିଲଲେ ଠିକ ହବ।
କଣ ଇନ୍ଦ୍ର ଦେବତା କଣ ଜୀବନ ଦେଇପାରନ୍ତି?
ନାଇଁ ନାଇଁ ମୁଁ କହିଲି ଭଗବାନ ବିଷ୍ଣୁ ଭଗବାନ ବିଷ୍ଣୁ।
ହୁଁ ହୁଁ ହ ହଁ ଭଗବାନ ବିଷ୍ଣୁ
ହଁ ତ କାହାକୁ ସିଏ ଜୀବନ ଦେବେ?
ଭଗବାନ ବିଷ୍ଣୁ ଆମର ଯିଏ ବୈ
କାହାକୁ?
କାହିଁକିନା ତାଙ୍କ ହିଁ ସେମାନେ ପ୍ରଥମେ ବଳିଦାନ ଦେଇଥିଲେ ହଁ।
ତ ବୈଧ? କଣ ପାଇଁ ବୈଧ ଟା ସେ କଣ ପାଇଁ ସେମିତି ବଳିଦାନ ତିନି ଜଣ ଦେଇଛନ୍ତି।
କାଇଁ ସେ ପ୍ରଥମେ ହଁ ସେ ହଁ ପ୍ରଥମେ ତ ତାଙ୍କଠୁ ଆରମ୍ଭ ହେଇଥିଲା ନା ବଳିଦାନ। ହୁଁ ଏଇଟା ହେଉଛି କାରଣ କାହିଁକି ସେ ବହୁତ ହଁ। ହଁ ସେ ଦ୍ଵିତୀୟରେ ହେଲେ ବି ସ ବଳି ଲଣ୍ଡେଇଛନ୍ତି ନା ତୃତୀୟ ହେଲେ ବି
ହଁ ଯେ ହଁ ତ କାହାକୁ ଜୀବନ ଦାନ ଟା ଦେଡଲେ ଠିକ ହବ। କି ନାହିଁ ଏଇ ଲୋକଟା ଜୀବନ ଦାନ ପାଇବା ଦରକାର। ହଁ।
ନାଇଁ ମୋ ହିସାବରେ ତ ତିନି ଜଣ ଯାକ ପ୍ରାପ୍ୟ ଅଛନ୍ତି ଜୀବନ ଦାନ
ସେଇ କଥା ଆକ୍ଚୁଆଲି ତିନି ଜଣଙ୍କୁ କେମିତି ପ୍ରାପ୍ତି ଅଛନ୍ତି ନା ଯେମିତି ଧର ବୈଦଟା ବୈଧ ନିଜ ଜୀବନ କଥା ନ ଭାବି ଆଗ ରାଜାଙ୍କୁ ବଞ୍ଚେଇବା କଥା ଭାବିଲା।
ଥିଲା। ତାପରେ ସିଏ ତା ରାଜା ବି ଏତେ ଭଲ ରାଜା ହେଇ ହୁଁ।
ହିଁ ରାଜା ମାନଙ୍କ କଥା ଭାବିକି ସେ କହିଲା ମୋ ପାଇଁ ଗୋଟେ ନିରୀହ ଜୀବନ ଆଜି କାଇଁ ଯିବ। ହଁ ତ ମୁଁ ତାର ମରଣ ପାଇଁ ଦୋଷୀ ନିଜ ନିଜକୁ ମାରିଦେଲେ। ହୁଁ ଆଉ ରାଣୀ ଚାହିଁଥିଲେ ସବୁ ଯାକ ବି ଭୋଗ କରି ପାରିଥାନ୍ତେ ଏତେ ସମ୍ପତ୍ତି। ସେଇ ବା ରାଣୀ ଚାହିଁଥିଲେ ଏତେ ସମ୍ପତ୍ତି ଏତେ ସୁନା କଣ ସବୁ ରାଜ କରିଥାନ୍ତେ ପୁରା ଭୋଗ କରିଥାନ୍ତେ। ସିଏ କାହିଁକି ଜୀବନ ଦେଲେ ସିଏ ତାଙ୍କ ସ୍ଵାମୀ ଯେତିକି ଭଲ ପାଉଥିଲେ ହଁ ତ ଜୀବନ ଦାନତା କାହାକୁ ଦେଲେ ଠିକ ହବ ମତେ ଉତ୍ତର ଦିଅ?
ନାଇଁ ତିନି ଜଣ ତିନି ଜଣ।
ଜଣଙ୍କ ଜୀବନ ଦେବା ବି ବିଷ୍ଣୁ ବା ଜାଣିନ ଭଗବାନ ବିଷ୍ଣୁ ପରୀକ୍ଷା ନିଅନ୍ତି ତତ୍ କୁହ। ଏବେ ସେ କାହାକୁ ବି ଜୀବନଦାନ ଦେଲେ ଠିକ ହବ।
ନାଇଁ ମୋ ପାଖରେ ଉତ୍ତର ନାହିଁ ଆଜ୍ଞା ନା ନାଁ।
ନାଇଁ ନାଇଁ ଦବାକୁ ପଡିବ ସେମିତି ମାନେ କେମିତି ମୁଁ ଗୋଟେ ଭାବିଲି ତମେ ଗୋଟେ ମୁଁ ତ ଆନସର ପାଇ ପାରୁନି ବୋଲି ମୁଁ ଗୋଟେ ତମେ ବୁଦ୍ଧିମାନ ଲୋକ ତମକୁ ପଚାରିଲେ ଆ ନା ତମେ ମତେ ମନା କଲେ ମୁଁ କଣ କରିବି? କୁହ?
ପଣଙ୍କୁ ତ ତ ଆମେ ଅତ୍ୟନ୍ତ ଚାଲାକି ନୁହଁ ନାଇଁ ମୋ ହିସାବରେ ଆଜ୍ଞା ଆ ରାଜାକୁ ଦେଲେ ଠିକ ହୁଅନ୍ତା କାହିଁକିନା ପ୍ରଜା ମାନଙ୍କର ଖୁସି ତାଙ୍କ ଉପରେ ନିର୍ଭର କରେ।
ହ
ନା ଟୋଟାଲି ରାଜ୍ୟ ସାରା ଲୋକ ଖୁସି ରହିବେ ଏଭଳିଆ ରାଜା ଯଦି ବଞ୍ଚିଯିବ ତାହେଲେ ହଁ ପ୍ରାଣୀ ତ ଦ୍ୱିତୀୟ ବିବାହ କରିପାରିବେ ସେ। ହଁ ସେଭଳି ମିଳିବ କି ନାଇ ଡାଉଟ କିନ୍ତୁ ରାଜା ବଞ୍ଚିବା ଦରକାର।
ହଁ ମୁଁ ବି ସେୟା ଭାବୁଥିଲି କାରଣ ମତେ ଆଚୁଆଲି ବୈଦ ଫାଷ୍ଟ ଲାଗିଲା ତାପରେ ରାଜା ଲାଗିଲା ତାପରେ ରାଣୀ ଲାଗିଲା। ସେଇ କଥା ଏତେ ଭଲ ରାଜା ଆକ୍ଚୁଆଲି ମିଳିବନି ପ୍ରଜା ବସଳ ରାଜା କିଛି କାଁ ବାହାରେ ମିଳେ।
ରାଜା ମାନେ ନା ନା ସେତେବେଳେ କହିଲେ ଯେ ରାଜା ମାନେ ତ ବହୁତ ସାରା ବାହା ହଉଥିଲେ ନା। ତୁ ଯଦି ତୁ ଯ ଜଣେ ଯଦି ମରିଗଲା ସେ ଆହୁରି ଅଲଗା କିଛି ଛାଡ଼ି ଦେବେ ଆଉ କଣ
ହଁ ଯେ କିନ୍ତୁ ସେ ଯୋଉ ଯିଏ ମରିଗଲେ ତାଙ୍କର ବଳିଦାନ କିଛି ମହତ୍ଵ ରହିଲାନି ତାହେଲେ ଯଦି ସିଏ ମରିଗଲା ପରେ ରାଜା ଆଉ ଗୋଟେ ବାହା ହେଇ ପାରୁଛନ୍ତି ତାମାନେ ସେ ସେଇ ରାଣୀ ଯୋଉ ବଳିଦାନ ଦେଲେ ତାର କିଛି ମୂଲ୍ୟ ନାହିଁ। ତାହେଲେ ଏ ରାଣୀ ବଳିଦାନ୍ ଦେଇକି ଲାଭ କଣ? ତ ରାଣୀ ତାପରେ ରାଣୀ ଠାକୁରଙ୍କୁ ବି ପ୍ରଶ୍ନ କରିବେ କି ସେଇ କଥାଟା ରାଣୀ ଠାକୁରଙ୍କୁ ପ୍ରଶ୍ନ କରିବେ କି ରାଜା ନଥିଲେ ସେଯୁଗୁରୁ ମୁଁ ମରିଗଲି। ସେଇ କଥା ମୋର କଣ ଦୋଷ ଥିଲା? ସେଇ କଥା ସେଟା ରାଣୀଙ୍କ ପ୍ରତି ଅନ୍ୟାୟ ହବ ନା?
ହଁ।
ସେଇ କଥା ଆରେ ପ୍ରଶ୍ନ ଗୁଡିଏ ଉତ୍ତର ବାହାରୁଛି କିନ୍ତୁ ଗୋଟେ ସଠିକ ଉତ୍ତର ଦେଇ ହଉନି।
କିଏ ଏଟା କୋ କୋଶ୍ଚିିନଟା କଉଠୁ ଦେଖିଥିଲୁ?
କୋଶ୍ଚିିନଟା ଆକଚୁଆଲି ଏଇଟା ମୋ ଜେଜଙ୍କଠୁ ମତେ ପଚାରୁଥିଲା। ଜ ଜେଜେ ପଚାରୁ ଥିଲା। ଜେଜେ ବୁଢା କହିଲା ତୁ ଖୋଜ ମୁଁ ଖୋଜି ହଉଛି ଏନା ମୁଁ ଏଇନା ଖୋଜି ହଉଛି ବୁଢା ଚାଲିଗଲାଣି। ଯେତେବେଳେ ମୁଁ ଉପରକୁ ଯିବି ସେତେବେଳେ ଆମ ବୁଢାକୁ ପଚାରିଦେବି ଆଉ ହୁଁ। ସେ ଛୋଟବେଳ ମୋତ ସେଇ ଗୋଟା କୋଶିନ୍ ବାରବାର ପଚାରି କାହାକୁ ବଞ୍ଚେଇବା ଦରକାର ଆଉ କାହିଁକି? ଦେଖିଲା ବେଳକୁ ବଞ୍ଚା ଚକରେ ନିଜେ ଚାଲିଗଲେ ଫଟୋ ବେଳେ ବେଳେ ଫଟୋ ଦେଖ କି ମୁଁ ଗୁଣ ଗୁଣ ହବି ଆଞ୍ଚ ଟା ହେଲେ କହିଦ ଯାଇଥାନ୍ତ। ହୁଁ ତ ସେଇଆାଉ ମନରେ ସେ ପ୍ରଶ୍ନଟା
ହଁ ଆମର ସିଦ୍ଧାର୍ଥ ଭାଇ କାହିଁ ମତେ କଲ କରିବା ବ୍ୟସ୍ତ ଅଛନ୍ତି ନା?
କଲ୍ କରୁଥାନ୍ତ ତାଙ୍କ କଲ୍ ଉଠେଇ କିଛି ଲାଭ ନାହିଁ କାହିଁକି ତାଙ୍କ କଲ ଉଠେଇବ।
ନା ହଁ ସେଇ କଥା।
ଅଧିକ ରାତି ହେଇଗଲାଣି ମୁଁ କହିଲି ଟିକେ ଯାଉ ଖିଆପିଆ କରିବ ହଁ ଆମ ଘରେ ଏଇନା ରୁଟି ବେଲା ଚାଲିଛି ହେଇସାରିଲେ ବାପା ଆଇଲେ ଖାଇବ ଆଉ ହ୍ୟାଲୋ।